ହେଲା।
ଭଉଣୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଛା ଆପଣ ଏବେ କଣ କରୁଛନ୍ତି?
ମୁଁଏବେ ଜସ୍ ରୋଷେଇ
ରିକି ବସିଥିଲି ଆଉ ଆଜି କଣ କଣ ରୋଷେଇ ହେଇଚି?
ଆମର ହେଇଚି
ସେ ଭାତ ଆଉ ଡାଲମା ଭଜା ଶାଗ। ଆଜ୍ଞା ଆଛା। ଆପଣ ଜଣେ ଗୃହିଣୀ?
ଆଜ୍ଞା।
ଆଜ୍ଞା ଆଛା ଆପଣଙ୍କୁ ତାହଲେ କଣ କଣ ରୋଷେଇ କରିବାକୁ ଭଲ ଲାଗେ?
ରୋଷେଇ ମତେ ସାଧା ଉପରେ ସବୁ କରିବାକୁ ଭଲ ଲାଗେ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଅଛନ୍ତି ମାମା ବାବା ଆଉ ଦିଅର ଅଛନ୍ତି ମୋ ସ୍ଵାମୀ ଯେ ସିଏ ବାହାରେ ରହୁଛନ୍ତି ମୋ ଘରେ ଅଛି ଆଉ।
ଆଜ୍ଞା।
ଆଜ୍ଞା।
ଆଚ୍ଛା। ଆପଣ ଆପଣ ଫୋନ୍ ୟୁଜ୍ କରନ୍ତି?
ଆଜ୍ଞା।
ସୋସିଆଲ ମିଡିଆ ୟୁଜ୍ କରନ୍ତି?
ହଁ କରେ ତ ବେଶୀ ଟାଇମ ନୁହଁ।
ଆଚ୍ଛା କଣ କଣ ଆପ ୟୁଜ କରନ୍ତି? ହ ଅଛି ଇନସଟାଗ୍ରାମ ହ୍ୱାଟ୍ସପ ୟୁଟ୍ୟୁବ ଆଉ ଗୁଗୁଲ ଆଉ ଆଛା ତ ଆପଣ ଯେହେତୁ ସୋସିଆଲ ମିଡିଆ ୟୁଜ କରୁଛନ୍ତି। ତ ଆପଣ ମତେ କହିପାରିବେ କି ସୋସିଆଲ ମିଡିଆରେ ଯୋଉ ସବୁ ଆପ୍ ଆସୁଛି ସେ ଆମର କଣ ଆ ଆ ପାଇଁ କଣ ଖରାପ ଖରାପ ଆଉ ଆମ ପାଇଁ କଣ ଭଲ ଭାବରେ କାମ କରୁଛି।
ଆଜ୍ଞା।
ହଁ ଖରାପ ତ ନିଶ୍ଚୟ ଅଛି ମାନେ ଆମର ସୋସିଆଲ ମିଡ଼ିଆ ଉପକାର କରିଥାଏ ସେତିକି ଅପକାର ବି କରିଥାଏ ଆଜ୍ଞା ତ ଶିକ୍ଷାନୁଷ୍ଠାନ ବିଷୟରେ ଯଦି କହିବି ପିଲାମାନଙ୍କୁ କିଛି କ୍ଷତି ଥାଏ ଆମର ଏ ପିଲାମାନେ ଶିକ୍ଷା ଗ୍ରହଣ କରିପାରନ୍ତି ଆଜ୍ଞା।
ଯୋଗାଯୋଗ ହେଇପାରେ ଆଉ ଭିଡ଼ିଓ କଲ ରେ ତାଙ୍କୁ ଆମେ ଦେଖିପାରୁ।
ଦେଖିପାରୁ ଆଜ୍ଞା।
ଆଉ ଆମର
ଆମର ଯୋଉ ଦୂରରେ ଥିବା ଆମର ନିୟୁଜ୍ ମିଳି ପାରିଥାଏ ଆଜ୍ଞା ମ୍ୟାଡାମ ଅପକାର ବିଷୟରେ ଯଦି କହିବି ଆଜି ଦି ତିନି ବର୍ଷର
ଆଉ ପିଲା ଅଛନ୍ତି ଏ ଯୋଉ ଆମର ନଅ ଦଶ ବର୍ଷ ହଉ ପନ୍ଦର ବର୍ଷ ଯାଏ ବେଶୀ ସୋସିଆଲ ମିଡ଼ିଆ ଦଉନାହାନ୍ତି ଆଉ ସେଇ ଆଉ ଟାଇମ୍ ସ୍ପେଣ୍ଡ୍ କରିକି ଟାଇମ୍ ପାଠ ମନ ଧ୍ୟାନ ଦିଅନ୍ତିନି। ଏମିତି ନିଜ ଭବିଷ୍ୟତକୁ
ଆଜ୍ଞା।
ଆଜ୍ଞା।
ସୋସିଆଲ ଆମେ ଯେହେତୁ ସୋସିଆଲ ମିଡ଼ିଆ ୟୁଜ୍ କରୁଛେ ଆମର ସୋସିଆଲ୍ ମିଡ଼ିଆ ବହୁତ୍ ସୁବିଧା ମଧ୍ୟ କରୁଛି ଅସୁବିଧା କରୁଛି ଯେମିତି କି ଆମର ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆରେ ଫ୍ରଡ୍ ହଉଛି ଯେମିତି କିି ଦେଖିଥିବେ ଆମେ ବିଭିନ୍ନ ପ୍ରକାର ଅନଲାଇନ୍ ରୁ ଜିନିଷ ମଗେଇଲେ ସେଥିରୁ କିଛି ଜିନିଷ ଭଲ ପଡୁଛି ଆଉ କିଛି ଜିନିଷ ଖରାପ ମଧ୍ୟ ପଡ଼ୁଚି। କି ସେମାନେ କିଛି ଆପ୍ ଅଛନ୍ତି ଯୋଉମାନେ ଆ ଆମର ବ୍ୟାଙ୍କ୍ ଡିଟେଲେସ୍ ହଉ କି ଆମର କୌଣସି ପର୍ସନାଲ ଡିଟେଲ୍ସ୍ ହୋଉ ତାକୁ ନେଇଯାଉଛନ୍ତି ବିଭିନ୍ନ କାମରେ ବିଭିନ୍ନ ଖ ଖରାପ କାମରେ ୟୁଜ୍ କରୁଚନ୍ତି। ତ ଆମେ ସୋସିଆଲ ମିଡ଼ିଆ ୟୁଜ୍ କରୁଛେ ଆ କିଛି ଗୋଟେ ଲୋକ ଲୋ କୋ ନାଁ ରେ ଧରନ୍ତୁ କୌଣସି ପ୍ରକାର ଖବର ଆସିଲା ମିଥ୍ୟା ଖବରଟି ଆମେ ତାକୁ ଶୁଣିକି ପ୍ରସାର ପ୍ରଚାର କରିଦଉ କିନ୍ତୁ ଦେଖୁନେକି ସେଇଟା ସତ କି ମିଛ। ତ ଗୋଟେ ଲୋକର ଅପମାନିତ ହଉ ସେ ଲୋକ କିଛି ବି କରିପାରେ କାରଣ ତା ତାର ଅପମାନ ହଉଚି। ଆମର ବହୁତ୍ ଅପକାର କରୁଛି କିନ୍ତୁ ଯେମିତିକି ଆପଣ କହିଲେ ଆମର ପାଠ ପଢାରେ ସାହାଯ୍ୟ କରୁଛି ବିଭିନ୍ନ ପ୍ରକା ଏବେ ୟୁଟ୍ୟୁବ ରେ ଦେଖିଥିବେ ବିଭିନ୍ନ ପ୍ରକାର ପ୍ଲାଟଫର୍ମ ଯୋଉ ୟୁଟୁବର ୟୁଟ୍ୟୁବ ଚ୍ୟାନେଲେସ୍ ଅଛି ଯୋଉମାନେ କି କଣ ମାଗଣା ଆାମ ମାନଙ୍କୁ ପାଠ ପଢାଉଛନ୍ତି। ଆଉ ଆମକୁ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ମାଗଣା ରେ ମିଳି ଯାଉଛି ଆମେ ବିଭିନ୍ନ ଲୋକମାନଙ୍କ ସ ସେଥିରେ ମଧ୍ୟ ଯୋଉ ଲୋକମାନଙ୍କୁ ଆମେ ଚିହ୍ନିନେ ଜାଣିନେ ତାଙ୍କ ସାଥିରେ କଥା ହେଇକି ଆମେ ତାଙ୍କ ବିଷୟରେ ବି ଜାଣି ପାରୁଛେ। ତ ଆମର କିଛି ବହୁତ୍ କରୁଛନ୍ତି ଆଉ ଆଚ୍ଛା ମ୍ୟାଡାମ କହିପାରିବେ କି ଆମର ସୋସିଆଲ ମିଡିଆ ଏମିତି ବହୁତ ସମୟ ଧରିକି ଫୋନ ୟୁଜ୍ କରିବା ଦ୍ଵାରା ଆମର କଣ କ୍ଷତି ହଉଛି ମାନେ ଯେମିତି କି କିଛି ରୋଗ ବାଗ।
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କର ରୋଷେଇ?
ଆପଣଙ୍କର ରୋଷେଇ ସରିଗଲାଣି? ଆଜ୍ଞା ମ୍ୟାଡ଼ାମ ଆମର ରୋଷେଇ ସରିଗଲାଣି।
ଆଚ୍ଛା, ଆପଣ କଣ କରନ୍ତି?
ମୁଁ ପଢୁଛି ଏବେ।
ଆଛା, ଆଉ ଆପଣଙ୍କର ସବୁ
ସବୁ କିଏ କିଏ ଅଛନ୍ତି ପରିବାରରେ? ଆମ ପରିବାରରେ ମୁଁ ମୋ ସାନ ଭାଇ, ମୋ ବାପା, ମା। ଆଉ ମୋ ଜେଜେ ଜେଜେମା ଅଛନ୍ତି ବଡ ବାପା, ବଡ ବୋଉ, ମଝିଆ ବଡ ବାପା, ମଝିଆ ବଡ ବୋଉ। ମୋର ମଝିଆ ବଡ ବାପାଙ୍କର ଦିଟା ପୁଅ ଅଛନ୍ତି। ସେ ଦି ଭାଇ ମୋର। ଆଉ ବଡ ବଡ ବାପା ଙ୍କର ପୁଅ ଝିଅ ଦିଟା।
ହଁ ବଡ ପରିବାର ଆଉ।
ଆଜ୍ଞା।
ଆଉ ହଁ ରୋଷେଇ ହେରିକ ଆମର
ଆଉ ରୋଷେଇ ହେରିକା ଆମର ସବୁ ଯୋଉ ମାନେ ଏକାଠି ହୋଇଥାଏ ନା। ଆଜ୍ଞା।
ଏମ ତ ବହୁତ ପରିଶ୍ରମ କରିବାକୁ ପଡ
ବହୁତ ପରିଶ୍ରମ କରିବାକୁ ପଡୁଥିବ ତ କାମ ଟିକେ ବେଶି ଲାଗୁଥିବ। ଆଜ୍ଞା ସମସ୍ତେ ମିଳିମିସ୍ କି କରନ୍ତି ତ କାମ ସତ ଜଣା ପଡେ ନାହିଁ ଆଉ। ହଁ ସେମିତି ମିଶିକି ଗଲେ ଭଲ ନା ଆଉ। ଆଜ୍ଞା।
ଆଉ ଆପଣଙ୍କ ଆଡେ ମାନେ କଣ ବେଶୀ ପର୍ବ ହେରିକା ପାଳନ କରାଯାଏ?
ତମ ଆଡେ କଣ ବେଶୀ ପର୍ବ ହେରିକା ପାଳନ କରାଯାଏ? ଆମ ଆଡେ କିନ୍ତୁ ଆମ ଗାଁ ରେ ପଣା ସଂକ୍ରାନ୍ତି ଦୋଳ ପୂର୍ଣ୍ଣିମା ଆଉ ଦଶହରା ଲକ୍ଷ୍ମୀ ପୂଜା କାର୍ତି କାର୍ତ୍ତିକେଶ୍ଵର ପୂଜା ଆଦି ବହୁତ ଅଧିକ ଟିକେ ଭଲ ଭାବରେ ପାଳନ କରାଯାଏ। ସବୁ ପର୍ବ ଆମକୁ ଟିକେ ଯାତ୍ରା ଭଳିଆ ପାଳନ କରାଯାଏ। କାରଣ ଏରା ଆମ ଗାଁରେ ଏଗୁରା ସବୁ ମୁଖ୍ୟ ପର୍ବ। ।
ଆଜ୍ଞା।
ଆଜ୍ଞା।
ଆଉ ଯୋଉ ଆ
। ହ୍ୟାଲୋ। ଆଚ୍ଛା ମ୍ୟାଡାାମ ଆପଣଙ୍କ ଗାଁ ରେ କଣ କଣ ପର୍ବ ପାଳନ କରାଯାଏ? ହ୍ୟାଲୋ। ଆଜ୍ଞା।
ଆଜ୍ଞା। ଆମର ଏପଟେ ରଥଯାତ୍ରା ହଉଛି ମୁଖ୍ୟ ଯାତ୍ରା। ଆଉ ଆମର ଏପଟେ ହଇ
ଆମର ଏପଟେ ହୋଇଥାଏ କି ଯୋଉ ମହା ବିଷୁବ ପଣା । ପଣା ମେରୁ ଯାତ୍ରା। ଆଜ୍ଞା ଆଜ୍ଞା।
ଆଉ କୁମାର ପୂର୍ଣିମା।
କୁମାର ପୂର୍ଣ୍ଣିମା ଆଉ ଦଶହରା ଏମତି ସବୁ ପ୍ରକାର ମାନେ ଆମର ବର୍ଷକ ବାର ।
ଆସି କି ଯୋଉ ପର୍ବ ପଡିଥାଏ ସେଇ ମାସରେ ଆମେ ପାଳନ କରିଥାଉ କିନ୍ତୁ ସବୁ ପର୍ ଆମର ମୁଖ୍ୟ କହିବାକୁ ଗଲେ।
ଆଜ୍ଞା।
ଆଜ୍ଞା।
ଆଉ ମ୍ୟାଡାାମ ଏଇନୁ ଯୋଉ ବର୍ଷା ଦିନ ଆସିଲାଣି ତ ମଶା ମାଛି ମାନେ ଆମର ବହୁତ ଅଧିକ ହେଇଯାଉଛନ୍ତି। ତାଙ୍କ ପାଇଁ ଆମ ମାନଙ୍କୁ କିଛି ରୋଗ ହଉ ତ ଆପଣ ସେ ତା ବି ବିଷୟରେ କିଛି କହିବେ କି ଆଉ କଣ ଆମେ ସତର୍କତା ଅବଲମ୍ବନ କରିପାରିବା ତା ବିଷୟରେ କିଛି କହିବା ଆମ କହିବେ କି?
ଆଜ୍ଞା ଆମେ ତ ନିଶ୍ଚିତ ଭାବରେ ଯୋଉ ଆମର ହେଇଥାଏ ମଶା ମାଛିରୁୁ ଆମର ଯୋଉ ଡେଙ୍ଗୁ ରୋଗ ହେରିକା ହୋଇଥାଏ।
ହେରିକା ହୋଇଥାଏ ଆଜ୍ଞା।
ତ ସେଥିପାଇଁ ଆମେ ମାନେ ଏ ଯୋଉ ଅପରି କାର ଜାଗାକୁ ଫାଷ୍ଟ ପରିଷ୍କାର କରିବା ଘର ଚାରିପଟ ଟିକେ ପରିଷ୍କାର ହୋଇଥାଏ ଉ ସଫା ସୁତୁରା ରଖିବା। ଆଉ ଯେମିତି ମାନେ ଗୋଟେ ଜାଗାରେ ଅଳିଆ ଆବର୍ଜନା ବେଶୀ ରହିବନି କି ବେଶୀ ଅଳିଆ ହବନି ଅଳିଆ ଦ୍ଵାରା କାହିଁକି ଆମର ବେଶୀ ସେ ମଶାହାରରିକା ବୋଧେ ତ ସେଥିରୁ ବେଶୀ ଆମର ଦେହ ଖରାପ ହେଇଥାଏ। ଉଁ ତ ସେଥିପାଇଁ ଯେହେତୁ ଆମର ବର୍ଷ ବର୍ଷା ଦିନ ନା ସେଇ ଅନୁସାରେ ଆମେ ଏ ନିଜ ଦେହର ଧ୍ୟାନ ନବା।
ଆଜ୍ଞା ରାତିରେ ସେଥିରେ ଶୋଇଲା ବେଳେ ମଶାରୀଟା ଆଣିକି ଶୋଇବା ଆଉ ଯେହେତୁ ଆଜ୍ଞା ଯେହେତୁ ବର୍ଷା ଦିନଟା ତ ବାହାର ଖାଦ୍ୟ କେ ଉପରେ କେମିତି ଲୋକ ତିଆରି କରୁଛନ୍ତି ଆମେ ତା ବିଷୟରେ ଜାଣି ନାହି ନା ତ ବାହାର ଖାଦ୍ୟ ଖାଇବାକୁ ଟିକେ କମ କରିବା ଆଜ୍ଞା। ଆଜ୍ଞା ତାକୁ ଖାଇଲେ ଆମକୁ ହଇଜା ହେଇପାରେ ବିଭିନ୍ନ ପ୍ରକାର ପେଟ ରୋଗ ମଧ୍ୟ ହେଇପାରିବ। ତ ତାକୁ ଟିକେ ଖାଇବା ବନ୍ଦ କରିବା କଥା ବର୍ଷା ଦିନ ଅଧିକ ଆଉ
ଆଜ୍ଞା।
ଆଚ୍ଛା ମ୍ୟାଡାମ ଆପଣଙ୍କର ରାତିରେ ଘରେ କଣ ଖିଆହଉଛି ଭାତ ନା ରୁଟି?
ନାଇଁ ଆମର ତ ଭାତ ଖାଉ ଆଜ୍ଞା।
ଆଚ୍ଛା। ମ୍ୟାଡ଼ାମ ଆପଣ ଆପଣ କୁହନ୍ତୁ ମ୍ୟାଡାମ ନାଇଁ କୁହନ୍ତୁ ଆପଣ?
ମୁହିଲ ଆପଣ ଆଡେ
ହେଲେ ଆପଣଙ୍କ ଆଡେ କଣ ସବୁ ଚାଷ କରାଯାଏ? ମ୍ୟାଡ଼ାମ ଆମର ଏକରେ ଧାନ ଏଇନୁ ଯେହେତୁ ବର୍ଷା ଦିନ ଧାନ ଚାଷ କରାଯାଉଛି ଆଉ ଉକା ଚାଷ ହଉଛି ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଆମର ଏକରେ ଚାଷ କରାଯାଏ ଯେମିତି କିି କଲରା, କାକୁଡି ପଡି ଭେଣ୍ଡି, ଜହ୍ନି, ବୋଦି, କଖାରୁ, ପୋଟଳ। ଆଉ ବାଇଗଣ ହେଇଗା ଆଦି ସବୁ ଫସଲ ଚାଷ କରାଯାଉଛି କିନ୍ତୁ ଆମର ଏକରେ ଧାନ ଆଉ ମକା ମକା ଚାଷ ବହୁତ ଅଧିକ ହଉଛି ଆଉ।
ଆଜ୍ଞା।
ଆଜ୍ଞା।
ହଉ।
ହଉ
କଣ କହିଲେ?
କଣ କହିଲେ? ନାଇଁ ମ୍ୟାଡାମ କହିଲି ଆପଣଙ୍କ ସାଥିରେ କଥା ହେକି ମତେ ବହୁ ବହୁତ ଭଲ ଲାଗିଲା। ରଖୁଛି ମ୍ୟାଡ଼ାମ ଧନ୍ୟବାଦ।
ସେ ଟାଇମ ଆଉ ଟିକେ ଅଛି।
ଆଚ୍ଛା ହଁ।
ଆଉ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି ଟି?
ଆଜ୍ଞା ମ୍ୟାଡ଼ାମ ଆମ ଘରେ ସମସ୍ତିଙ୍କ ଦେହ ଭଲ ଅଛି ଆଉ ଆପଣଙ୍କର ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି ତ?
ଆଜ୍ଞା ସମସ୍ତେଙ୍କ ଦେହ ଭଲ ଅଛି।
ଆଜ୍ଞା। ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି କି? ଆଛା ହଁ।